ହ୍ୟାଲୋ।
ହୁଁ ହ୍ୟାଲୋ।
ଆମେ ହ୍ୟାଲୋ ହଁ ହଁ ସବୁ ଠିକ। ସବୁଛି
ଆଚ୍ଛା, ଆଉ କଣ ଆଉ କଣ କରୁଥିଲେ?
ଅଛି, ଏବେ ଯାଉଛି ଗୋଟେ ଭାଇଟେ ଫୋନ କରିଥିଲେ ତାଙ୍କେ କୁଆଡେ ଏଇ ଭୁବନେଶ୍ୱରର ଯେ ପର୍ଯ୍ୟଟନ ସ୍ଥଳୀ ଗୁଡା ବୁଲିଯିବେ ବୋଲି କହୁଛନ୍ତି ତ ଭୁବନେଶ୍ଵର ଯିବେ ସେଇଠି ପାଇଁ ତାଙ୍କ ପାଇଁ ଟିକଟ
କାଟି ଦେଇ ଯିବି ବସଷ୍ଟାଣ୍ଡକୁ ତ ସେମାନେ କହୁଥିଲେ କି ଭୁବନେଶ୍ଵରର ପର୍ଯ୍ୟଟନ ସ୍ଥଳୀ ଗୁଡା ଭ୍ରମଣରେ ଯାଉଛି ମୋ ସାଙ୍ଗରେ ଯିବୁ କି ବୋଲି କହୁଛି। କୋଉ କୋଉ ପର୍ଯ୍ୟଟନ ସ୍ଥଳୀ ସେ କହୁଥିଲେ? ହଁ ଯିବି ମୁଁ ଧଉଳି ଯିବି। ତାପରେ ଲିଙ୍ଗରାଜ ମନ୍ଦିର ଯିବି। ଆଉ ସେ ଭିତରେ ଆଉ କଣ ଦିଇଟା କେତେ କହିଲେ ନା ଗୁଡା ହେଇଟା ଭୁଲିଗଲି ମୁଁ। ବିଷୟରେ ଟିକେ କୁହ ଭାଇ, ସେ କହିଲେ ଧଉଳି ବିଷୟରେ ବହୁତ ସୁନ୍ଦର ସୁନ୍ଦର ଜିନିଷ ଆଉ ଐତିହାସିକ
ଜିନିଷ ଗୁଡା ସେଇଥିରେ ଲିପିବଦ୍ଧ। ସେଠିକି ଗଲେ ଐତିହାସିକ କଥା ହଁ ହଁ ହଁ। ଆପଣ ଯାଇଛନ୍ତି ତାହେଲେ।
ହଁ ନିହାତି ଭାବେ ମୁଁ ବି ଯାଇଛି।
ହଁ ହଁ ହଁ, ତାହେଲେ କୁହନ୍ତୁ ମୁଁ ଟିକେ ଜାଣିବା ପାଇଁ ଚାହୁଁଛି ମୁଁ ସେଠି ସେଠିକି ଯାଇନାହିଁ ତ!
ଆଚ୍ଛା ଆଚ୍ଛା, ମୁଁ ବି ଯାଇଥିଲି ବହୁତ ବର୍ଷ ହେଇଗଲାଣି ଏବେ ତ ମୁଁ ମାନେ ଯେହେତୁ ଦେଖିବାକୁ ପାଉଛି ବହୁତ। ଡେଭଲପମେଣ୍ଟ ହେଇଗଲାଣି ଯେମିତିକି ସେଠି ଆମର ଆପଣଙ୍କର ମାର୍ବଲ ଗୁଡାକ ପଡିଗଲାଣି ବହୁତ ଆଗ ଅପେକ୍ଷା। ବହୁତ ସୁନ୍ଦର ଦେଖା ଯାଉଛି ଲାଗୁଛି ସେତେବେଳଳେ ବହୁତ ଯେମିତି କି ଆପଣ ଧରି ପାଞ୍ଚ ସାତ ବର୍ଷ ତଳେ ଯାଇଥିଲି ମୁଁ, ଧଉଳି ଶାନ୍ତି ସ୍ତୁପ। କୁହନ୍ତି ସେଠି ହଁ ବୌଦ୍ଧ ବୁଦ୍ଧ ଦେବ ଯିଏକି ସେଇଠି ଧ୍ୟାନ ମଗ୍ନରେ ରହିଛନ୍ତି। ଆପଣ ଯାଉ ଯାଉ ସେଇ ଯେତେବେଳେ ଦେଖିବେ ପ୍ରଥମେ ହଁ ହଁ ହଁ, ଦେଖିବା। ପାଇବେ। ସେଇଭଳି ଭାବେ ବହୁତ ଗୁଡାଏ ଆଖ ପାଖ ରେ ହଁ। ଦୋକାନ ବଜାର ବି ରହିଛି ଆପଣ ବହୁତ ଗୁଡାଏ ବୌଦ୍ଧ ଦେବଙ୍କୁ ମାନେ ରିଲେଟେଡ ବହୁତ ଜିନିଷ ଆପଣ କିଣା କିିଣି କରିପାରିବେ, ବହୁତ ଜିନିଷ ଜାଣିପାରିବେ। ଆଉ ସେଠିକାର ଗୋଟେ ମାନେ ବଢିଆ ଜିନିଷଟି ହଉଛି ଆପଣ ଆ ଫଟୋ ବି ଉଠେଇ ପାରିବେ ସେଠି ସେ ରୁହନ୍ତି କ୍ୟାମେରା ପର୍ସନ ଗୁଡାକ। ଆ ଏ ଯୋଉ ମାନେ ଆପଣ ହୁଁ। ଗୁଡା ତ ସେମିତି ରହିଥାନ୍ତି ଯଉଟା ଆପଣଙ୍କୁ ତତକ୍ଷଣାତ୍ ଫଟୋ ଉଠେଇକି ଆପଣଙ୍କର ସେ ଦେଇଥାନ୍ତି। ଯୋଉ ଗୁଡେ ଭଲ ସ୍ମୃତି ରହିବ ଆପଣଙ୍କର ଯାଆନ୍ତୁ। ଆଉ ଏଁ ଦେଖିବାକୁ ଗଲେ ଆମ ଓଡିଶାର ଗୋଟିଏ ଭଲ ମାନେ ପର୍ଯଟନ ସ୍ଥଳୀଟେ ରହିବ ବୁଦ୍ଧ ଦେବଙ୍କର, ହୁଁ ହୁଁ।
ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବରେ ତ ପରିଗଣିତ ହେଇଛି। ଯାହା ମୁଁ ଶୁଣିବାରେ ହଁ ସେଟା, ତାହେଲେ ଆପଣଙ୍କ କଥାରୁ ଜଣାପଡ଼ୁଛି ଏଇଟା ନିଶ୍ଚିନ୍ତ ଗୋଟେ ଭଲ ପର୍ଯ୍ୟଟନସ୍ଥଳୀ। ଏବଂ ଲୋକଙ୍କୁ କିଛି ଶି କ୍ଷଣୀୟ ଜିନିଷର ନମୁନା ଦଉଛି। ଆପଣଙ୍କ କଥାରୁ ମୁଁ ଜାଣିପାରୁଛି। ଏଥର କ ଟା ଭାଇ ଏକୁଟିଆ ଯାଆନ୍ତୁ ମୋର ସମୟର ଅଭାବ ହେତୁ ମୁଁ ଯାଇପାରିଲି ନାହିଁ। ପୁନର୍ବାର ଯେତେବେଳେ ଯିବେ ଭାଇଙ୍କ ସହିତ ଯିବି।
ହଁ ନିହାତି ଭାବରେ ମୁଁ ବି ଆପଣଙ୍କୁ କହିବି ଏ ମାନେ ଆପଣଙ୍କ ବ୍ୟସ୍ତବଳ ଜୀବନରେ ଥରେ ସମୟ କାଢି ଆପଣ ନିହାତି ଭାବେ ଆମ ଓଡିଶାରେ ଥିବା ସଂସ୍କୃତି ପରମ୍ପରା ଆଉ ପର୍ଯ୍ୟଟନ ସ୍ଥଳୀ ଗୁଡାକ ଥରେ ଅଧେ ବୁଲି ଯାଇଥିଲେ ଆପଣଙ୍କୁ ମାନେ ମ ମୁ ଖୁସି ଲାଗିବ ଭଲ ଲାଗିବ ନିହାତି ଭାବେ ଆପ ଆପଣଙ୍କୁ ପରିବେଷ ତି କଲା ଆଳୁ ଆ ଜଣଙ୍କୁ ବା ବାହାରକୁ ଯେତେବେଳେ ଯିବେ ନିହାତି ଖୁସି ଅନୁଭବ କରିବେ ଆଉ କଣ ହୁଁ ହୁଁ।
ନିଶ୍ଚୟ। ଇଁ
ଆଛା ଆଚ୍ଛା ଆଉ କଣ ସବୁ ଆପଣ ଆଉ କଣ କଣ ସ ସବୁ ଯାଇଛନ୍ତି ଭୁବନେସ୍ୱର୍ ର ଯେମିତିକି ଏ ପର୍ଯ୍ୟଟନ ସ୍ଥଳୀ ଉପରେ?
ଭୁବନେଶ୍ଵର ତ ମୁଁ ବହୁତ କମ ଜାଗା ଯାଇଛି ଯେତେବେଳଳେ ବି ଯାଇଛି ମୁଁ କିଛି କାମରେ ଯାଇଛି ତ ସେ କାମ ସରିଲା ଭି ରେ ମୁଁ ପ୍ରତ୍ୟାବର୍ତ୍ତନ କରିଛି ନିଜ ଗାଁ ଉ ତା ଭିତରେ ବହୁତ କମ ଛୋଟ ଛୋଟ ଉ ଉଦ୍ୟାନ ଗୁଡା ହିଁ ଯାହା ବୁଲିଛି ସେତିକ ମନେ ପଡୁଛି। ସବୁ ସେ ଉଦ୍ୟାନ ଗୁଡା ତ ମନଲୋଭା ଥିଲା କିଛି ଶା ନ୍ତି ଦାୟକ କିଛି ଆରାମ ଦାୟକ ମନକୁ ଆସୁଥାଏ ସେଇ ଉଦ୍ୟାନରେ। ସଂଗଣ କହିଲା ଭିତରେ ଆଉ ଏମିତି କିଛି ଉଦ୍ୟାନ କି ନହେଲେ ଏ ଚିତ୍ର କଳା ବିଷୟରେ ଅଧିକା ତ ବହୁତ ଜିନିଷ ଅଛି କିନ୍ତୁ ଯାଇ ଯିବାର ସମୟ ନାହିଁ ତ ଏବେ ଭାବୁଛି ପାଠ ପଢା ତ ଯୁକ୍ତ ତିନି ସରିଲା ସମୟ ବାହାର କରି ସେଇ ପ ପର୍ଯ୍ୟଟନ ସ୍ଥଳୀ ବୁଲିବା ଠିକ ହବ ବୋଲି ଭାବୁଛି।
ହୁଁ ନିହାତି ଭାଇ ମୁଁ ବି କହିବି ଆପଣଙ୍କୁ ଆ ଯେହେତୁ ମାନେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ଵର। ଆ ରହିଲା। ସେଠି ଆମର ଯେତିକି ବି ଅତ୍ୟାଧୁନିକ ଜିନିଷ ବା ଅତ୍ୟାଧୁନିକ ସବୁ ଅ ପରିପ୍ରେକ୍ଷୀରେ ସମସ୍ତ କାର୍ଯ୍ୟର ଅତ୍ୟାଧୁନିକ ଜିନିଷ ଆମେ କଣ ଭୁବନେଶ୍ଵରରେ ହିଁ ଦେଖିବାକୁ ପାଇବା। ଏ ଯଉ ଦିିଗରେ। କୁହନ୍ତୁ ଆପଣ ଯେମିତିକି ଶିକ୍ଷା ଦିଗରେ କୁହନ୍ତୁ କି ସରକାରୀଙ୍କର ବା ସରକାରଙ୍କର ଜୀ କୌଣସି ସ୍ଥାନ ଆଉ କିମ୍ବା ଆମର ଡାକ୍ତରଖାନା ହଉ କି ଯେକୌଣସି ଜିନିଷର ଅତ୍ୟାଧୁନିକ ବା ମଡର୍ଣ ଜିନିଷ ସବୁ ଆମେ ଭୁବନେଶ୍ୱରରେ ପାଇପାରିବା ତା ସହିତ ଯେମିତି ଆପଣଙ୍କର ଅ ବହୁତ ଗୁଡେ ଉଦ୍ୟାନ କହିଲେ ଆଉ ପାର୍କ କହିଲେ ଆଉ ଯେମିତି ଆମ ଏୟାରପୋର୍ଟ ରହିଛି।
ହଁ ହଁ ହଁ ହଁ ଯୋଉ ହଁ, ପୂର୍ବତନ ଯୋଉ ଥିଲେ ଆମର ବିଜୁ ପଟ୍ଟନାୟକ ବିମାର ମନ୍ଦର।
ହୁଁ ହୁଁ। ରହିଛି, ଆଉ ଆମର ଗଭର୍ନେଣ୍ଟ ହାଉସ୍ ରହିଛି, ତା ସହିତ ଆମର ଯେମିତି ପୁ, ପୁରାତନ ଜିନିଷ ଯିବା ଆପଣଙ୍କର ଖଣ୍ଡଗିରି ଉଦୟଗିରି ଗୁମ୍ଫା ରହିଚି, ତା ସହିତ ବହୁତ ଗୁଡାଏ ପାର୍କ ଚି, ହଁ, ହଁ, ବହୁତ ଗୁଡାଏ ପାର୍କ ରହିଛି। ଆଉ ଉଁ, ବହୁତ ଗୁଡାଏ ଜିନିଷ ରହିଛି ଆପଣ ଯାଆନ୍ତୁ ଥରେ, ଆଉ ଏବେ ତ ଯେହେତୁ ସରିଲା ଏଇ ବହୁତ ଶିଖିବାକୁ ମିଳିବ ଆପଣ ମୁଁ କହିବି କିଛି ଦିନ, ଆପଣ ଭୁବନେଶ୍ଵରରେ ସମୟ ବି ବିତାନ୍ତୁ। କି ଆଉ ଟିକେ ଦୁନିଆ ବିଷୟରେ, ଆମ ଓଡିଶା ବିଷୟରେ, ବା କେମିତି କଣ ଚାଲିଚି ତ୍ୱରାନ୍ୱିତ କେମିତି ହେଇଚି, କଣ କମ୍ପିଟିସନ ଚାଲିଚି ଯଦି ଯାଉଚନ୍ତି ଆପଣ ଆର୍ମି ବିଷୟରେ, ଯେହେତୁ କହୁଥିଲେ ମତେ ପୂର୍ବ ଥର ଆମେ କହୁ ଖାଇଥିଲେ ସେଇ ପରିପ୍ରେକ୍ଷୀରେ ଆପଣ, ନିଜକୁ ରଖିବେ ବୋଲି। ତ ନିହାତି ଭାବେ ଆପଣ ଗଲେ ଭୁବନେଶ୍ଵର କିଛି ଦିନ ରହିଲେ, ଟ୍ୟାଙ୍କ ଦେଲେ ନିହାତି ଭାବେ ଆପଣ ଆଉ ଟିକେ ଜାଣିପାରିବେ ଯୋଉଟା କିି ଆପଣଙ୍କୁ ସହଜ ସୁବିଧା ହବ ଆପଣଙ୍କ ପ୍ରତି ପଥରେ ଆଗେଇ ଯିବା ପାଇଁ, ତ ଚେଷ୍ଟା କରନ୍ତୁ, ହୁଁ ହୁଁ ହୁଁ।
ବ୍ରହ୍ମଣ କିଛି ଜିନିଷ ଜାଣିଚନ୍ତି, ତାହେଲେ ଆପଣଙ୍କ କଥାରୁ ଯେତିକି ଜାଣି ପାରିଲି, ଯେତିକି ସତ୍ୟ ମନେ କରୁଚି, ମୁଁ ନିଶାତି ଯିବି। ଆଉ, ସେଇ ଜାଗା ବିଷୟରେ ମୁଁ
ହଁ, ମୋର ଆଉ ଗୋଟେ ଆପଣଙ୍କୁ ରହିବ କି ଆପଣ ହଁ, ନିହାତି ଭାବେ, ଏକା ନ ଯାଇ ଆପଣଙ୍କ ଭଲ ସାଙ୍ଗସାଥି ଦୁଇ ତିନି ଜଣ ହଉଚନ୍ତି ତାଲେ ଆଉପଣଙ୍କୁ ଆଉ ଟିକେ ଭଲ ଲାଗିବ, ଆଉ ଆଉ ଟିକେ ଆପଣ ମାନେ ଦୁନିଆ, ସବୁ ଜିନିଷରେ ଜାଣିପାରିବେ ଆପଣଙ୍କର କନଫିଡେନ୍ସ ରହିବ, ସବୁ ବିଷୟରେ, କାରଣ ଗୋଟେ ଗୋଟେ ଜାଗାକୁ ଜଣେ ଯିବା ଅପେକ୍ଷା, ଦୁଇ ତିନି ଜଣ ହେଇ ଯାଆନ୍ତି, ତାହେଲେ ନିହାତି ଭାବେ ଆପଣଙ୍କର ଟିକେ ଅଧିକ ରହିବ, ମିସ୍ କରୁଚନ୍ତି ହୁଁ।
ତାଙ୍କ ମନୋଭାବ କଥା, ତାଙ୍କର ଯୋଉ ଚିନ ନ୍ତା, କିଛି ନୂଆ ଶିକ୍ଷାକୁ ଦବ। ସେ ନୂଆ ଜିନିଷ ଜାଣିବାକୁ ଇଛୁକ ପ୍ରକାଶ କରିବ। ଏଥିପାଇଁ ତ, ସାଙ୍ଗ ସାଥିଙ୍କ ସହଯୋଗରେ ଯିବା ନିହାତି ଆବଶ୍ୟକ।
ହୁଁ ହୁଁ, କାରଣ ପ୍ରତ୍ୟେକ ମଣିଷଙ୍କର ମନ ଚିନ୍ତାଧାରା ଅଲଗା ଅଲଗା ହେଇ ରହିଥାଏ ନା? କିଏ କୋଉ ବିଭାଗରେ ମାନେ ପ୍ରଖ୍ୟାତ ରହିଥାନ୍ତି? ହୁଁ।
ହଁ।
ହ ହୁଁ ହୁଁ।
ମୁଁ ଆପଣଙ୍କ କଥା ଶୁଣି ଏଇ ଜିନିଷର ଅନୁସନ୍ଧାନ କରି, ନିଜକୁ
ନିହାତି ଭାବେ, ଏବେ ତ, ହଁ ହଁ ହୁଁ, ଏବେ ଆପଣଙ୍କର କଣ ହେଲା ବର୍ଷା ଋତୁ ପଳେଇ ଆସିଲା, ବର୍ଷା ଋତୁରେ ଆପଣ ବୁଲିବା ଟିକେ କଷ୍ଟସାଧ୍ୟ ହବ? ଆପଣ ଏଇ ବର୍ଷା ଋତୁ ଟି ସରିଯାଉଚି, ତ ଶୀତ ଋତୁ ପଳେଇ ଆସିବ ହଁ, ଶୀତ ଋତୁ ଟି ପଳେଇଆସିଲେ, ଆପଣ ନିହାତି ଭାବେ ବୁଲିବାକୁ, ଆପଣ ସ ସୁବିଧା ଜନକ ହବ ମୁଁ ଭାବୁଛି ଆଉ।
ନିଶ୍ଚୟ ହଉ ଯିବା ନିଶ୍ଚୟ। ପରେ ଭ୍ରମଣ କରିକି ହେଇ ଚତୁର୍ଦିଗ ଭ୍ରମଣରେ ନିଜକୁ ନିୟୋଜିତ କରି ନୂଆ ଜିନିଷ ଶିଖିବା।
ହୁଁ ଆଉ କୁହନ୍ତୁ ଆପଣଙ୍କ ଘରେ କେତେ ଆପଣଙ୍କର ମାନେ ପରିବାର ବର୍ଗ କେମିତି କଣ କେତେ ଜଣ ରହୁଚନ୍ତି?
ହଁ ସବୁ ଅଛୁ ଆମେ ଛୋଟ ଫ୍ୟାମିଲି। ଭାଇ ବଡ ଭାଇ ସାନ ଭାଇ। ଦିଦି ଏମିତି ଅଛୁ ଆଉ।
ହୁ ହୁଁ ଆପଣ ତାହେଲେ ମାନେ ଆପଣ ମଧ୍ୟମ।
ହଁ ମୁଁ ମଧ୍ୟମ।
ଭାଇ କଣ କରନ୍ତି ଆପଣଙ୍କର?
ଏବେ ସେମାନେ ରିସେଣ୍ଟଲି ହାଇ ସ୍କୁଲ ଟିଚର ଅଛନ୍ତି ଏବେ ଯୋଉ ରସେଣ୍ଟଲି। ପାଇଛନ୍ତି।
ହୁଁ ହୁଁ, ବହୁତ ବଢିଆ ଜିନିଷ। ଆଉ ଭାଇଙ୍କୁ ମୋ ତରଫରୁ କୃତଜ୍ଞତା ଜଣେଇଦେବେ।
ନିଶ୍ଚୟ ନିଶ୍ଚୟ ସେ କୃତଜ୍ଞତା ଟା ନିଶ୍ଚୟ ଜଣେଇଦେବି।
ତ ନିହାତି ଭାବେ ଆ ଆପଣଙ୍କୁ ଏବେ ନିଜ ଗତି ପଥରେ ଆଗେଇବାକୁ ବହୁତ ସୁବିଧା ମିଳିଯିବ ଯେହେତୁ ଆପଣଙ୍କ ବଡ ଭାଇ କୌଣସି ଅ ନିୟୋଜିତ ହେଇଯାଇଛନ୍ତି ଆପଣଙ୍କ ସବୁ ଦିଗରେ ଆପଣଙ୍କୁ ସହଜ ସୁବିଧା ଓ ସୁଯୋଗ ମଧ୍ୟ ନିଆ ମିଳିବ। ଫ୍ୟାମିଲି ତରଫରୁ ତ ପରିବାର ତରଫରୁ ମୁ ତାକୁ ଆଖିଆଗରେ ରଖି ଆପଣ ନିହାତି ଆଗକୁ ପଢନ୍ତୁ ଆଉ ହୁଁ ହୁଁ।
ହୁଁ ଆପଣଙ୍କର ଏଇ ଆଶ୍ଵାସନା ଏଇ ଆଗକୁ ବଢିବା ଆତ୍ମବିଶ୍ୱାସ ମୋ ପାଇଁ ନିଶ୍ଚୟ କୃତଜ୍ଞତାର ସହ ମୁଁ ଗ୍ରହଣ କରି ମୁଁ ନିଶ୍ଚୟ ଆଗକୁ ବଢ଼ିବି ବୋଲି ଆଶା ମନେ କରି
ମୁଁ ଏଠି ବିରାମ ନେବାକୁ ଚାହୁଁଛି। ପୁଣି ଶେଷରେ କହୁଛି ଶୁଭ ସନ୍ଧ୍ୟା, ଆଉ
ଶୁଭ ସନ୍ଧ୍ୟା, ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ରହିଲି।
ଠିକ୍ ଅଛି।